ହଁ କହ।
କଣ କରଚ?
ଏଇ ବସଥିଲି ଆଉ। କେବେ?
ମୁଁ ବି ଏଇ ବସଥିଲି ଆଉ ଖାଇସାଇଲୁଣି?
ହଁ ତ
ହଁ ଖାଇସାରଲିଣି।
ସେଇ ବସିବା କଥା ଘରେ ଆଉ କଣ କାମ ଯେ ପାଠ ପଢାପଢି ତ ଏବେ ସରିଛି ଆଉ କଣ କାମ।
ହଁ ଆଉ।
ଆଉ ସବୁ ଭଲନା ତୋର?
ହଁ ଭଲ। ତୋର?
ହଁ ମୋର ବି ଭଲ ଆଉ ଗରମ ତ ହୋଉଚି ଆଉ କଣ କରିବା।
ହୁଁ।
ପ୍ରବଳ ଗରମ ହୋଉଚି ଆମର। ଆଉ କଣ ପାଠ ପଢାପଢି ଆଗକୁ କଣ କରିବୁ କିଛି ଭାବିଲୁଣି ନା କିଛି ଚିନ୍ତା କରିନୁ ସେମିତି।
ଦେଖିବା କଣ ଗୋଟେ କରିବା ଯାହାହେଲେ ଗୋଟେ ଏନ୍ ସିଏ ଫେନ୍ ସିଏ ଭାବୁଚି କରିବି। ତୁ କଣ କରିବୁ?
ମୁଁ ତ ସେଇ ବିସିଏ ସରିଲା ଏମ୍ ସିଏ କରିବି ବୋଲି ଭାବୁଚି କିଛି ଏ ଯାଏଁ ହେଇନି।
ହୁଁ।
ଓ ହୋଉ ହୋଉ କଣ କରିବୁ ଆଗକୁ ମୋତେ ବି ଜଣେଇବୁ ଆଉ।
ହଁ ହଁ।
ଆଉ ପାଠ ପଢ଼ାପଢ଼ି ସରିଗଲା ସମସ୍ତଙ୍କର ଏବେତ ସମସ୍ତେ ନିଜ ନିଜ ଘରେ କେହି ଆଉ କାହା ସହିତ ଏତେ କଥା ହେଇ ପାରୁନାହାନ୍ତି ଆଉ ସବୁ ନିଜ ନିଜ କାମରେ ବ୍ୟସ୍ତ।
ହୁଁ।
ସମସ୍ତେ ଖଲି ଗୋଡ଼େଇଲେ କେମିତି ଚାକିରି କରିବି ଏମ୍ ସିଏ କରିବି ନହେଲେ ଚାକିରି କେମତି ହେଇଯାଉ ପଇସା ରୋଜଗାର ସେଇ କଥା ସମସ୍ତଙ୍କର ଆଉ କଣ କାମ ଆଉ। ସେଇ ଏମ୍ ସି ସେଇ କଥା କହୁଥୁଲି ଆଉ ସେଇ କଲ୍ କରିଥି ଥିଲେ ସେଇ ଆର୍ ଏସ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ କଲ୍ କରିଥିଲେ ବାରମ୍ବାର ସେ କଲ୍ କରିଚନ୍ତି ଆ
ଓହୋ ସେଇ ଏମ୍ ସିଏରେ ବି ଆମର ବିସିଏରେ ବି ଯେମତି ପ୍ରୋଜେକ୍ଟ ଫ୍ରୋଜେକ୍ଟ ଥିଲା ଏମ୍ ସିଏ ସେମତି ପ୍ରୋଜେକ୍ଟ ହେଇକା ଥିବନା?
ହଁ ଏମସିରେ ବି ପ୍ରୋଜେକ୍ଟ ଅଛି ଏଇଠି ଆମର ବିସିଏରେ ଅଳ୍ପ ଥିଲା ସେଠି ଆଉ ଟିକେ ଅଧିକ ହେଲେ ଆମର ଏଇଠି ତିନି ବର୍ଷରେ ଅଧିକ ଥିଲା ପାଠପଢ଼ା ସିଲାବସ୍ ଅଧିକ ଥିଲା ସେଠି ଆଉ ଟିକେ କମ୍ ନବ କାରଣ ଦୁଇ ବର୍ଷ ନା। କଣ କଣ ଷୋଳଟା ନା କେତେଟା କଣ କହୁଥୁ
ଷୋଳଟା ପ ରହିବ।
ହଁ।
କଣ ସ୍ପେସିଆଲୋଜେଇ ବି ବାହାରିଚି।
ହଁ ପିଲାମାନେ ତ ସବୁ ଆପ୍ଲାଏ କରୁଥିଲେ ମୁଁ ବି ଶୁଣିଥିଲି ଏଇ ଏଇ କେବେ ଷୋହଳରୁ ନା କଣ ଜୁନ ଷୋହଳରୁ କରୁଥୁଲି ପିଲାମାନେ ଯୋଉମାନେ ଦେଇପାରିନାହାଁନ୍ତି ଆଉ ଦେବେ ସେମାନେ।
ହଁ ମୁଁ ବି ସେଇ ଶୁଣିଥିଲି ସ୍ପେଶିଆଲୋଜି ଜାଣିନଥିଲି ସ୍ପେଶିଆଲୋଜି କଣ ଗୋଟେ ଅଛି ବୋଲି।
ହଁ ମୁଁ ତ ଜାଣିନଥିଲି ଯୋଉମାନେ ସବୁ ଦେଇପାରିନାହାନ୍ତି ସେମାନେ ଅଛନ୍ତି ସେଇମାନେ ସବୁ ଦେବେ ଆ
ହୁଁ।
ହଁ ଆମେ ସାଙ୍ଗପିଲା କେତେଜଣ ବି ଦେଇପାରିନଥିଲେ ସବୁ ପକେଇଛନ୍ତି ଦେବେ ଆଉ।
ହୁଁ। ଏବେ ରଥଯାତ୍ରା ଆସୁଚି।
ହଁ ପୁରୀ ଗଲେ ଟିକେ ଭଲ ହୁଅନ୍ତା।
ହୁଁ।
ଏତେ ତ ଭିଡ଼ ଆମ ଗାଁରେ କହନି କହନି ସବୁ ଘର ଅଲଗା ସବୁ ଲୋକ ଉଠିଯାଆନ୍ତି ଆମର ଏଇ ଯେଉଁ ଟ୍ରେନ ପଇସା କମ୍ ଟିକେଟରେେ ସବୁ ଲୋକ ଘର ଘର ସବୁ ଲୋକ ଉଠିଯାଆନ୍ତି ଦି ଦିନ ରହିକି ବୁଲିକି ଆସଛନ୍ତି ସବୁ ଲୋକ। କୋବ୍ରା।
ଆମର ବି ସେଇ ମୋ ଭାଇ ଏକା ସବୁ ଯାଆନ୍ତି
ଆମର ମୋ ଭାଇ ହେରିକା ମୋ ଭାଇ ଆଉ ମୋ ଦାଦା ଙ୍କ ପୁଅ ସେମାନେ ସବୁ ବର୍ଷ ଯାଆନ୍ତି ଆଉ ମୋ ଭାଇ ତ ଏମିତି ଦି ମାସରେ ମାସରେ ଏମିତି ଥରେ ପୁରୀ ଯାାଉ ସେଠି ମୋ ମାଉସୀ ଘରେ ଭାଇ ରହୁ ସେଠି ସେବାରେ ସିଏ ଯାଏ ଭାଇମାନାନଙ୍କ ସହ ସେ ସେବାରେ ଯାଏ ଲୋକଙ୍କୁ ଦବା ଏମତି ଖାଇବା ସବୁ ମାଗଣା ଦବା ପାଇଁ ପାଣି ଫାଣି ଖାଇବା ସବୁ ମାଗଣା ଦବା ପାଇଁ ସେ ଯାଏ ତାଙ୍କ ସହିତ ଆଉ ତାର ଡୋରି ମତି ଲାଗେ ବହୁତ ଭଲ ଆଗରୁ କେବଳ ରଥଯାତ୍ରା ଯାଉଥିଲା ଏବେ ତ ସବୁ ଦି ମାସରେ। ଥରେ ମାସାରେଥରେ ଏମିତି ସବୁବେଳେ ଯାଉଛି ସେ।
ଆ ମମର ତ ଛଡା ଆମ ଲିସା ଏକା ଯାଇଛନ୍ତି ଆମ ପୁଅ ଏକା ଯାଇଛନ୍ତି ମୁଁ ଯାଇନି ମୂଳରୁ
ନା ମୁଁ ଯାଇଥିଲି ଶେଷଥର ଯାଇଥିଲି କେବେ ସେଇ ଦୁଇ ହଜାର ପଚିଶ ଚବିଶ ପଚିଶରେ ଯାଇଥିଲି ଆଉ ଯାଇପାରୁନି। ଏଇ ରଥଯାତ୍ରା ପୁଣି ଆସିଲାଣି ଆଉ। ଫାଙ୍କା ସମୟରେ ଗଲେ ଟିକେ ଭଲସେ ଦର୍ଶନ କରିକି ଆସିବୁ ବୁଲାବୁଲି କରିକି ଆସିବୁ ଆମେ ସେଇ ଖାଲି ଯାଇଥିଲୁ ଫାଙ୍କା ସମୟରେ ଆଉ ରଥଯାତ୍ରା ସମୟରେ ଗଲେ ଭିଡ ତ ପୋକମାଝି ଭଳିଆ ଲୋକ କେହି କାହାକୁ ଦେଖିପାରିବେନି ଦଳା ଚକଟାରେ। ମରି ମାରି ଯିବୁ। ଫାଙ୍କା ସମୟରେ କେବେ ସୁବିଧା ଦେଖିକି ଗଲେ ଭଲ ହେବ ବୁଲାବୁଲି କରିକି ଆସିବ।
ନୂଆ ବର୍ଷ ଟାଇମ ରେ ବି ତ ବହୁତ ଲୋକ ଯାଆନ୍ତି।
ହଁ ସେତେବେଳେ ମାନେ କିଛି ପର୍ବପର୍ବାଣି ଥାଏ ସେତେବେଳେ ବହୁତ ଭିଡ଼ ରଥଯାତ୍ରା ସେ ନୂଆବର୍ଷ ଏମିତି ସବୁ ଆଉ ଚନ୍ଦନ ଯାତ୍ରା ସେମିତି ସବୁ ବହୁତ ମାନେ ଭିଡ଼ ହେଇଥାଏ ପ୍ରବଳ ଆଉ ମାନେ ସାଧା ଦିନରେ ଗଲେ ଯେମିତି ନିତିଦିନିଆ ସେମିତି ଗଲେ ଅଳ୍ପ ସବୁବେଳେ ତ ପୁରୀରେ ସବୁବେଳେ ବେଳେ କିନ୍ତୁ ଏଇ ସାଧା ଦିନରେ ଗଲେ ନିତିଦିନିଆରେ ଅଳ୍ପ ମାନେ ଟିକେ କମ୍ ଥାଏ ଆଉ।
ହୁଁ ହୁଁ ଆଜି ଆମର ଚକୁଳି ପିଠା କରୁଥିଲୁ ଯେ କରୁଥିଲି ସନ୍ଧ୍ୟା ବେଳେ
ହଁ ଭଲ କଥା ଚକୁଳି ଖାଇବ ଆଉ କରିଥିବା ଆମର ବି ହେଇଥିଲା ଆମର।
ଆମର ରଜରେ କରି ନଥିଲେ।
ନାଇଁ ଆମର ରଜ ରେ ଫାଷ୍ଟ। ଏଇ ଚକୁଳି ପିଠା ତାପରେ ପୁଣି ପୋଡ଼ପିଠା କରିଥିଲେ ତାପରେ କାଲି ରଜରେ ହେଇପାରୁନଥିଲା ବୋଲି ମ୍ତି ବର୍ଷା ଫର୍ଷା ପାଗରେ ହେଇପାରୁନଥିଲା ବୋଲି ସେ ଯେଉଁ ସୁଜି ଭିତରେ ପୁରା ଦେଇ କାକରା କରନ୍ତି ସେ କାଲି ଛାଣିଥିଲେ ସକାଳୁ ପୁରା ସୁଜି କା କର ବହୁତ।
ଆମର କାଲି ରଜରେ ହୁଁ।
ଆଜି ଯାଇଁ ଖାଉଛନ୍ତି ତମର?
ହୁଁ ଆମର ବି ସେଇ ହେଲା ହଉଛି ରଜରେ କିଛି କରିନଥିଲୁ ସେଇ ମଝି ରଜ ଦିନ ପୋଡ଼ ପିଠା କରିଥିଲୁ ତାପରେ ହଉଛି ମାମୁଁ ଘର ଏକା ଆଣିଥିଲେ ସେଇଟା ଖାଉଥିଲୁ ସେଥିପାଇଁ ଘରେ ଆଉ କରିନଥିଲୁ। ଆଜି ଏଇ ଚକୁଳିପିଠା।
ଆମର ସବୁଦିନ ହଉଥିଲା ଖାଲି ସବୁଦିନ ତ ଏଇ ସବୁଦିନ କେବଳ ଖାସି ମାଂସ ଖାସି ମାଂସ କରିିକରି ରବିବାର କଲି ଫାଷ୍ଟ ରଜ ଦିନ ପ୍ରଥମ ରଜ ଦିନ ତାପରେ ଆଉ ତ ଖାଉନଥିଲେ କଣ ରଜ ସ ସଂକ୍ରାନ୍ତି ଖାଉନାହାନ୍ତି ଆଉ ମଙ୍ଗଳବାର ଖାଉନାହାନ୍ତି ପୁଣି ବୁଧବାର କରିଥିଲେ ବୁଧ ଗୁର ଖାଇଲେ ଶୁକ୍ର ଶୁକ୍ରବାର ଦିନ ଆହୁରି ମନ ଶାନ୍ତ ହେଇଲାନି ସେ ତୁ କଣ ଖାସି ଆହୁରି ଆଣିକି ଖାଉଛନ୍ତି ନା କି ଖାଇନାହାନ୍ତି କି କଣ ଖାଉଛନ୍ତି ମୁଁ ତ ଖାଏନି ଜମାରୁ। ଭଲ ଲାଗୁ। ଖାଉଛନ୍ତି ଆଉ।
ଖାଉ ନାହାନ୍ତି।
ନା ମୁଁ ଖାଏନି। ଖାସି ମାଂସ ଖାଏନି ଆଉ ସ ଖାଏ।
ଆମ ଘରେ ଯେମିତି ନା ମୁଁ। ବନେଇଥିଲେ ବଢିଆ ଟେଷ୍ଟ ଲାଗୁଥିଲା।
ହଁ। ମୁଁ ବି ପିଜା ସେଦିନ କରିଥିଲି ହଁ ପ୍ରଥମ ଥର କରିଥ କହିଲି କେବେ କରିନି। ପିଜା କରଥିଲି ପ୍ର ହଁ ହଁ ଭାଇ। ୟ। ଫାଷ୍ଟ ମୁଁ କରୁଥିଲି ଘରେ ଦେଇ ଟିକେ ତାପରେ ତଳକୁ ଇଏ କରିଥିଲା ସେମିତି ଅଧିକ ତେଲ ପକେଇଥିଲା ସେ କିନ୍ତୁ କଣ ସସ୍ କଣ ଦେଇଥିଲା ଯେ ସେ ଟିକେ ତଳଟା ଲାଗିଗଲା ତାପରେ ମୁଁ କହିଲି ତାପରଟା ମୁଁ କହିଲି ତମେ ଯାଅ ସବୁ ମୁଁ ନିଜେ କରିବି ଏକା ମୁଁ କଲି। ଭଲ ହେଇଥିଲା।
ହୁଁ ହୁଁ।
ଭଲ ଲାଗୁଥିଲା ତ।
ଆମର ବି ମୋ ମାଇଁ ମାନେ ରଜ ତା ପରଦିନ ମାଇଁ ଏମତି ଆସିଥିଲେ ଖାଲି ବୁଲିବା ପାଇଁ। ଆଉ ଥରେ ବି ସେମିତି ପୁଣି ମୋମୋ କରି ମାଇଁ ତାଙ୍କର ଖାଇକି କହୁଛନ୍ତି ବଢିଆ ତ କରିଥିଲୁ। ଯାତ୍ରା ରୁ କିଣି ଆଣିଥିଲି ହଉଛି ଯୋଉ ତାଟିଆ ଗୁଡା ଦି ସାଇଡରେ ଦେଖିନୁ ନା।
ହଁ ହଁ।
ସେଇଟାରେ ତାଙ୍କୁ ଦେଇଥିଲି ଖାଇବାକୁ ସେ କହୁଛନ୍ତି ବଢିଆ ତ ତମେ ରଖିଦେଇଛ ପୁରା ମୋମୋ ଖାଇବା ପୁରା ଇଏରେ ବୋଧେ ଅଛ ମୁଁ କହିଲି ହଁ।
ଭଲ ସେଇଟା ଦେଖିବାକୁ ସୁନ୍ଦର ଲାଗୁଛି। ସେଥିରେ ସେଇଟା ହେଇଛି।
ହଁ।
ଦିପଟେ ଖାଇବାକୁ ଭଲ ଭଲ ହେଇଛି ଆଉ।
ହୁଁ।
ହୁଁ। କିନ୍ତୁ ମୋମୋ ଆସ ସେନି ସେମିତି ମୋମୋ ମୁଁ ବନେଇ ପାରେନି ଆଉ ସେମିତି କରେନି ମୋତେ ରୋଷେଇ ତ ଆସେନି ସେମିତି ଖାଲି ପିଜା ଟିକେ କଣ ମନ ହେଲା ଆଣିଥିଲି ପିଜା ସେ ଯେଉଁ ତର ବେଷ ଆଣିଥିଲି କରିଦେଲି ଆଉ।
ଆଉ କଣ ରେସିପି ସେଦିନ ଖଟା କରିଥିଲି। ଯେ ମଜ ମଧୁ ଥରେ ଯେମିତି ଯୋଉ ଖଟା ନେଇନଥିଲା ନା ହଷ୍ଟେଲ କୁ।
ହଁ ହଁ।
ସେଇ ଟାଇପ ର ହଉଛି ହେଲା ଖଟା ବନେଇଥିଲି।
ମୁଁ ବି ଆମ ଘରେ ବି ସେମିତି ବନା ଅଛି ସେ ଯୋଉ କଞ୍ଚା ଆମ୍ବ କୁ କୋରିକି କନ କଞ୍ଚା ସେ ଆମକୁ କୋରି କି ତାପରେ ବନୋଉ ଚନ୍ତି ମାନେ ଯୋଉ ଆସେ ଯାତ୍ରାରେ ଯୋଉ ଯାତ୍ରାରେ ଯୋଉ
ପାଗିଲା ଭଳିଆ କରିକି।
ହଁ ଆମ ଘରେ ସେଗୁଡା ବି ଏବେ କରୁଛନ୍ତି ଆମ ଘରେ ସେଗୁଡା ଏବେ ବି କରିକି ର ଖି ମୋ ମାଉଶି ପୁଅ ମାନେ ଭଲ ପାଆନ୍ତି ମୋ ମା ପଠଥାନ୍ତି କରିକି ସେ ଯୋଉ ପୂର୍ବରୁ ତ ସେ ଖଣ୍ଡ ଖଣ୍ଡ ଆମ୍ବର ଆଚାରେ କରନ୍ତି ଏବେ କଣ ଯୋଉ କଞ୍ଚା ଆମକୁ କରିକି ସେ ଯୋ । କୋରାଣୀ ଗୋଡି ସେ ମତି କରିକି ତାକୁ ଟିକେ ସିଝେଇକି ପାଣି ଉଡ଼ା କରୁଛନ୍ତି।
ଆଜି କାଲି ଏଇରା କରୁ ଚନ୍ତି ସବୁ ଏମତି ସେ
ହଁ ସେ କିଣା ଭଳିଆଉ। ଉ ଡବାରେ ପସିକି ଆସୁଛି ଯେ ମିଠା ଆଦ କିଣା ଭଡା ସେମିତି କରୁଛନ୍ତି ଆମ ଘରେ ବି କରୁଛନ୍ତି ଆଉ।
ହୁଁ। ଆମେ ସେଦିନ ଯୋଉ ହେଲା ଯାତ୍ରା ଯାଇଥିଲୁ ଯୋଉ କଣ ବାଉଁଶ କଣ ଖଟା ଗୋଟେ କିଣିକି ଆଣିଥିଲୁ।
ହଁ ହଁ ସବୁଆ ରହୁଛି ଛୁଇଁ ରେ ଖଟା ତିଆରି ହଉଛି କଣ ଚିଙ୍ଗୁଡ଼ିରେ ଖଟା ତିଆରି ହଉଛି ଲେମ୍ବୁ ରେ ଖଟା ତିଆରି କଣଥରେ କଣ ଖଟା ଦିଆଯାଉଛି ନୂଆ ନୂଆ ସବୁ ଡେରି କରୁଛନ୍ତି ଆଉ। ହ ବରା।
ହଉ ଆଉ କଣ କହୁଚୁ ରହୁଛି ଆଁ।
ହଉ ରହୁଛି।
ହୋଉ।